ହାଲୋ।
ହାଲୋ।
ହଁ କଅ।
ଓହୋ କଁ କରୁଚ ।
ଏଇଠି ବସିଛି ଆଉ।
ଆଉ କଣ ଖାଇଥିଲ ଆଜି।
କଣ ଖାଇବି ଭାତ ଡାଲି ଆଉ କଣ ଛୁ ଛୁଇଁ ଆଉ ପୋଇ ବେସର। ଏ ସରି ଛୁଇଁ କହିଲି ସରି ଚିଙ୍ଗୁଡି ଚ ଚିଙ୍ଗୁଡି ଆଉ ପୋଇ ବେସର।
ଆଛା ତମକୁ ପୋଇ ଭଲ ଲାଗେ। ଆଛା ଆଉ ସକାଳେ କଣ ଖାଇଥିଲ। ସକାଳେ କଣ ଖାଇଥିଲ।
ସକାଳେ ବରା ଆଉ ଇଡଲି ଖାଇଥିଲି।
ବରା ଆଉ ଇଡିଲ।
ହଁ।
ଆଛା।
ଆଉ ତମେ ସବୁ କଣ ଖାଇଥିଲ।
ସଖାଳେ ସଖାଳେ ଯାହା ଖାଇଥିଲି। ଲଞ୍ଚ ରେ ବି ସେଇଆା ଖାଇଥିଲି ଚିକେନ କୁ ଭାତ।
ଓ ହ।
ହୁଁ।
ଉଁ ଭଲ ଆଉ।
ହଁ ଆଉ କଣ ଖବର କୁହ।
କି‌ କିଏ ଆଜିତ । କାମରେ ରହିଥିଲି ବୁଲି ବାଲି କିଛି ଲାଭ ହେଲାନି କାମ ରିଜେକ୍ଟ ହେଇଗଲା। ପୁଣି କାଲିକି ସେଇ କାମରେ ଲାଗିବାକୁ ପଡିବ କି କଲେଜ ଯିବାର ଅଛି ଭାବିନି ଆଉ।
ଶୋଇ ପଡ଼ିଚନ ।
ନା ଶୋଇନି ମ।
ହୁଁ।
ଲ।
ହଁ।
ଆଉ କୋଉ କାମରେ ଯାଇଥିଲ ଆଜି।
ଛାଡ କହିହବନି।
ଆଛା ଆଉ କୁହନ୍ତୁ। କଣ ଚାଲିଚି ଏବେ ଘରେ।
ଏବେ କିଛି ଚାଲୁନି ଏବେ ନର୍ମାଲି ବସିଥିଲୁ ମାମାର ମୋର। ଆମ କ୍ୟାଟ ର ଦେହ ଟା ଟିକେ ଭଲ ନାହିଁ ତ।ଟିକେ ଜର ଜର ତାକୁ ଲାଗୁଚି।ତା ଗୋଡହାତ ବିନ୍ଧା ଆଉଚି।
ତା ଗୋଡ ହାତ ବିନ୍ଧା ହଉଚି। ତମକୁ ସେ ମିଆଁଉ ମିଆଁଉ କହିି କହୁଛି ନା କଣ?
ମିଆଁଉ ମିଆଁଉ କହୁନି ତା ଦେଖିକି ଯାହା ଜଣା ହିଁ ପଡୁଚୀ।କାହିଁକି ନା ବସି ଉଠି ପାରୁନି। ଦିଟା ଗୋ ଗୋଡରେ ମାନେ ଆଗ ପଛ କରିିପାରୁନି ଛୋଟଉଛି।
ଅ ହ ଆଉ ତାକୁ ନେଇଗଲନି ହସ୍ପିଟାଲ।
ସେଇଆ ମୋ ମାମା କୁ କହୁଥିଲି ।ମୋ ମାମା କହୁଛି ସେ ପୁରା ଚାଙ୍ଗା। ଦେଖିଲା ବେଳକୁ କିଛି ସିଏ ଚାଙ୍ଗା ନାହିଁ।ସେ ରୋଗୀଆ ହେଇକି ପଡିଚି। କା କାଲିି ଟାଇମ ହବ, ଦେଖିଆ ତାକୁ ନେଇଦିବି ଟିକେ ଭାବୁ ଯିବି ଆଉ ଯଦି ମୋ କାମ ସଇଲା। କାଲି କଣ ହବ ବି ମୁଁ ଜାଣିନି? ଭଗବାନ ଡାକିକି ଯାଉଚି। କାଲି ସବୁ ଭଲରେ ଭଲରେ ହେଇଯାଉ।
ଆଛା।
ହଁ।
ଆଉ ତାହେଲେ କୁହ କାଲି କଣ କଣ କରିବ?
କାଲି କିଛି କହିହବନି ପରା।
ଆଚ୍ଛା କାମ ଶଇଲେ ଦେଖିବେ‌ ଆଉ।
ହଁ। ଆପଣ ଟିକେ ଡାକନ୍ତୁ ଭଗବାନଙ୍କୁ ହେଇଯାଉ। ଆପଣତ ସେଲଫିସ ଭଳିଆ ନିଜ କଥା ହିଁ ଭାବିଥାଉଛନ୍ତି।
ହଁ ସେଥିପାଇଁ ଆଜି କାମ ନଥାଇକି ବି ଗଲି।
ହୁଁ ତାପରେ କହୁଚନ୍ତି? ଏ ନ ଗଲେ ନାଇଁ ଆଉ କାଲି ମୋ ପାଖରେ ଆସି ଗୀତ ଗାଉଥିଲେ ଆପଣ।
ନ ଗଲେ ନାହିଁ ମାନେ?
ସେତେବେଳେ ମୋ କାମ ହେଲାଣି। ଆପଣଙ୍କ ମଜା ଥଟାରେ ମତେ ଗୀତ ଗାଇକି ଶୁଣଉଥିଲେ। ସେଥିପାଇଁ ମୁଁ ଅଧିକ ରାଗି ହେଲି।
ହଁ। ଆଛା।
ହଁ। ଆପଣଙ୍କ ଜାଗାରେ କେମିତି କଥା କୁହନ୍ତି ଟିକେ ଜଣା ନାହିଁ ଆଉ।
ହଁ ହଁ।
ହୁଁ। ମୁଁ କହିଛି ନାହିଁ ଆପଣଙ୍କର ବି ଆପ୍ଲାଏ କରିଦିଅନ୍ତୁ। କାଲି ଯିବା ଆଉ।
ଆଚ୍ଛା।
ହଁ।
ତମର ସେଇଟା ହଉନି।
ଭଗବାନଙ୍କୁ ଡାକି ଚାଲ ସବୁ ଠିକ ଠାକ ହେଇଯାଉ। ଆରାମସେ ଆରାମସେ ସୁରୁଖୁରୁରେ କାମ ସବୁ ସରିଯାଉ।
ଉଁ ହୁଁ।
ହଁ ଡାକିଆକୁ କହିଲେ ଆପଣଙ୍କୁ ହୁଁ କହିବାକୁ କହିନି।
ହଁ ସେଟା ମନ ଭିତରେ ଡାକିବେ ନା ସବୁ କାମ ହେଇଯାଉ ବୋଲି।
ଅହ ଆତ୍ମାରୁ ଡାକନ୍ତୁ।
ହଁ ସେ ଆତ୍ମା ସ୍ୱର ତମେ ଛୁଇଁ ପାରିବନି।
ହଁ।
ହୁଁ। ଅ କୁହନ୍ତୁ କଣ କାଲି ଫେରେ
ଆଉ ତୁମେ କଣ ବାହାରେ ବୁଲୁଚ ନା କଣ?
ନା ବୁଲୁନି ଆସିକି ଅଛି।ସେ ଯୋଉଠି ଆପ୍ଲାଏ କରେ ସେଇଟି ଅଛି ମୁଁ।
ଓହୋ। ଆଉ ତମ ମମି ପାପା।
ପାପା, ମମି ଘରେ ଅଛନ୍ତି।
ଉଁ ହୁଁ କଣ କରୁଥିଲେ ସବୁ ତମେ ଆଇଲା ଟାଇମରେ?
ଏ ଶୋଇକି ତ ଉଠିଲେ ଜାଣ ଆଉ ସେ ଓଳା ଓଳି ଚାଲିଥିଲା ଘର।
ହଁ ଆମର ଏବେ ସେଇୟା ହଉ ମୁଁ ଓଳଉଥିଲି ପରା।
ଆଚ୍ଛା ଆପଣ କଣ କରୁଛନ୍ତି?
ହଁ।
ହଁ ମୁଁ ଭଲସେ ହିଁ ଓଳାଏ।
ଆଉ ଆପଣ କଣ କଣ ଖାଇବା ଜାଣିଛନ୍ତି?
କଣ କହିଲ?
କଣ କଣ ରୋଷେଇ ଜାଣିଛନ୍ତି ଆପଣ?
ସେଇଟା ଆପଣଙ୍କୁ କହିହବନି।
ତାହଲେ ଜାଣିନାହାନ୍ତି କେମିତି?
ହଁ ସେଇଭଳିଆ ଆଉ।
ଆଚ୍ଛା। ପାଣି ଫୁଟେଇ ଶିଖିଛ ନା?
ହଁ ହଁ ମ୍ୟାଗି ବି ଗରମ କରି ସିକିଛି।
ଆଉ ତାହେଲେ ଗ୍ୟାସ୍ ଲଗେଇ ସିକିଥିବ ତାହେଲେ?
ହଁ ହଁ ହଁ।
ହଁ ମତେ ଏମିତି ।
ଆପଣ ଯୋଉ ଲଗେଇଦବେ ଆଉ।
ହଁ ଠିକ୍ ଅଛି ଲଗେଇଦବା ତାହାଲେ। ରେଡି ନେଇଯିବ ଆଉ ମୋର ସେଇ କଥା ବୋଲି ଆଉ
ହୁଁ।
ହଁ ସେଟା ତ ହବନି କ୍ରେଡିଟ ମତେ ଦେବାକୁ ପଡିବ।
ନା ନା।
ଉଁ।
ଆଉ ସବୁ କଣ ଦେହ ହାତ ଭଲ ଅଛି ତ?
ହଁ ହେଲେ ଇଏ ଖରା ବେଳଟା ଖାଲି ଛିଙ୍କ ହୋଉଛି ଥଣ୍ଡା ଧଇଲା ନା କଣ?
ତମ ଆଡେ ବର୍ଷା ହଉଥିଲା?
ହଁ କମ୍ପ୍ଲିଟ ହଉନି ହେଇ ରିସିପ୍ଟ ଟା ପଠା ଆଉ। ହଁ ବର୍ଷା ଏଇ ଲାଗିଯିବ ଜିଜିି ଜିଜିି ପକଉଛି।
ଓହୋ।
ସେଇଟା ଛତା ଧରିକି ପଳେଇଆଇଲି ଚାଲିକି ପଳେଇଲି।
ଉଁ ହୁଁ ଜୋର ତାହେଲେ ହଉଛି?
ନା ସେଇ ଧୀରେ ଧୀରେ ଧୀରେ ହୋଉଛି ଟିକେ ତା ମନ ହେଲେ ନାଦିଦେଉଛି ତାପରେ ଧୀରେ ଧୀରେ ଧୀରେ ହୋଉଛି।
ବର୍ଷା ସିଜନ ଟା ଟିକେ ରହିବ ଆଉ।
ହୁଁ ଆଉ ତମର ସିଆଡେ ବର୍ଷା ହଉଛି ନା?
ହଁ କାଚି ଚାଲିଛି କାଚି ଚାଲିଛି ଯେ ଏପର୍ଯ୍ୟନ୍ତ ଯାଏଁ।
ହୁଁ ଏବେବି ଜୋରେ ହୋଉଛି?
ହୁଁ।
ହ୍ୟାଲୋ। ଆଉ କୁହନ୍ତୁ ଆଉ କୁଆଡେ ଏବେ ଯିବାର ପ୍ଲାନ?
ନା କିଛି ସେମିତି ନାହିଁ ଆଉ।
ଓ ହୋ ଆଉ ଘରେ କଣ କରୁଛନ୍ତି?
ଘରେ ମମି ଏବେ ସନ୍ଧ୍ୟା ଦଉଛନ୍ତି ଏଇ ଆଉ
ହ୍ୟାଲୋ
ହଁ ହ୍ୟାଲୋ
ହଁ କଣ କରୁଛନ୍ତି
ମାମି ଏବେ ସନ୍ଧ୍ୟା ଦଉଛନ୍ତି
ଆ ତମେ ଏ ତ ତ କଣ କରୁଛ?
ମୁଁ ଏଠି ବସି ଗପୁଥିଲି ଆଉ।
ଆଚ୍ଛା ସନ୍ ଡେ ଦେଇକି ଗଫିଲନି।
ହୁଁ।
ହଁ ଅଳଶୁଆ ଲୋକ ଆପଣ ଆଉ।
ହଁ ସେଇଭଳିଆ ଆଉ।
ହୁଁ ହୁଁ ଘର କାମ ଟିକେ କରନ୍ତୁ।
ହଉ କରିବା ଆଉ।
ଆଛା କରିବା କଣ ସାହାଯ୍ୟ କରନ୍ତୁ ଟିକେ ମମିକ ର। ହଁ। ଆଉ କୁହନ୍ତୁ ଦେହପା ହ କେମିତି ଅଛି ତମର?
ହଁ ସେମିତି ଚାଲିଛି ସବୁ ଆଉ।
କଣ ସାଉଣ୍ଡ ଘଣ୍ଟି ବାଜିଲ ଆଉ।
ହଁ।
ହଁ ହ ଆଉ ଶଙ୍ଖ ଫୁଙ୍ଖ ହଉଛି ନା।
ହୁଁ ହୁଁ।
ଆଛା ଲାଷ୍ଟ କହୁଛ ହଁ ମୋଟେ ଆସେ ସାଉଟ ପୂଜାର ସ ଆଗେ ଫୁକନ୍ତି ଆଉ ନା ପୂଜା ଏଣ୍ଡ ବେଳକୁ ଫୁକନ୍ତି? ତମର।
ମତେ ସେଟା ଜଣା ନାହିଁ।
ଜାଣୁଥିବ ନା କେ କେତେବେଳେ ଫୁଙ୍କା ହଉଛି ଧୂପ ଦିୟା ସ ପରେ ନା ଧୂପ ଦବା ପୂର୍ବରୁ।
ସେଇଟା ପଚାରି କହିବି ଆଉ।
ମାନେ ଆପଣଙ୍କ ଘରେ ରହୁନାହାନ୍ତି ବୋଧେ।
ନା ମୁଁ ଅଧା ଦିନ ସବୁବେଳେ ବାହାରେ ରୁହେ।
ଆଛା ତ ବାହାରେ ଏଥର ରହିବେ ଆଉ।
ହଁ ସେଇଭଳିଆ ଆଉ।
ହଁ ହଁ।
ଚାକିରି ବାକିରି ହେଲେ ତ ସେ ଆଉ।
ଆପଣ ଚାକିରି ପାଇବେ ନା କିଛି ତ କାମ କରୁନାହାନ୍ତି।
ହଁ ଆଉ ପାଇଯିବି ଆଉ।
ହଉ ଟିକିଏ କଷ୍ଟ କର ତାହେଲେ ପାଇବେ। ଆ ବସିଲେ ତ କିଛି ପାଇିବେନି।
ସିଓର ସିଓର।
କଥାରେ ଆଉ କୁହନ୍ତୁ।
ଆଉ ସବୁ ଦଶହରା ପ୍ଲାନ କଣ କରିଲେଣି?
ଦଶହରା କିଛି ପ୍ଲାନ ନାହିଁ। ମୁଁ ଭାବୁଥିଲି ସାଙ୍ଗ ସହିତ କଣ ବୁଲାବୁଲି ବାହରେ ଯାଇଥାନ୍ତୁ, କିଛି ସେ ତ ଟ୍ରିପ ରେ ଯାଉଛି। ତ ମୋର ଏଠି ଫାଙ୍କା ଆଉ, ମୁଁ ବସିବି ଘରେ ଆଉ।
ଅ ହୋ।
ଘରେ ଅଛି ପଳେଇବି
ହଁ।
ଦେଖିବା କଣ ହଉଛି ନହେଲେ ସାଙ୍ଗ ମାନେ ତ ଅଲଗା ସାଙ୍ଗ ମାନେ ଅଛନ୍ତି। ତାଙ୍କ ସହିତ କୁଆଡେ ପ୍ଲାନ ସେ ମ ବୁଦ୍ଧି ବାହାରିଲେ। ଏଇ ଦଶହରା ଟା କୋଉ ମନ୍ଥ ରେ ପଡୁଛି ଜାଣିଚ?
ହେୟାର।
ଦଶହରା ଟା କୋଉ ମାସରେ ପଡୁଚି?
ଅକ୍ଟୋବର।
ଆଚ୍ଛା।
ହଁ।
ଆସୁଚି ଆଉ।
ହୁଁ ଆସୁଚି ଆଗକୁ।
ଆପଣଙ୍କ ଟ୍ରିପ୍ ପୁରା କନଫର୍ମ ହେଇଗଲା। ଟିକେଟ ହେଇ ସାରିବଣି ତ?
ନା ନା ସେଇଟା ସରିନି ବାବା ଭିତରେ କରିବେ ଟିକେଟ କହୁଥିଲା ଆଉ। ହଁ ଆମେ ପରେ କଥା ହବା।
ହଁ।
ହଁ ତାପରେ